ହଁ ହଁ।
କଣ କରୁଛ?
ମୁଁ ଶୋଇଥିଲି।
ହଁ ମୁଁ ବି ଶୋଇଥିଲି।
ଶୋଇଥିଲି ଏବେ ଉଠିଲେ।
ଆଉ ଗାଁ ଝିଅ ଅପା ହେରିକା କହିଲେ ସେ ମୋର ଫୋନ୍ କରିଥିଲା। ତା ମଜା ହଉ
ହଁ ଅ।
କଅଁ ତା ସାଙ୍ଗରେ କଥା ହେଇଛ ସେ କହୁଥିଲା।
କଣ କହିଲେ?
ତମେ ତା ସାଙ୍ଗରେ କଥା ହେଇଛ ସେ କହୁଥିଲା।
ହଁ।
ହଁ।
ହଁ।
ବିଉଟି ମାମୁନି
ହଁ ହଁ। ଶୋଇଛ ନା ଉଠିଲ?
ଶୋଇଥିଲି ତ ଉଠୁଛି।
ହଁ। ଆଜି କଣ ଖାଇଥିଲ?
କଣ କରୁଛ?
କଲେଜ ରୁ ଆସିଲା।
ହଁ ହଁ ସେଥିଲାଗି କଇଲା ଆଉ।
ହଁ।
ତମ ପୁଅ ଆସିନାହାନ୍ତି।
ନାଇଁ ସେ ଚାରଟାରେ ଆସବ।
ସେଟାରେ। କୋଉ କ୍ଲାସ ହେଲା କି?
ତାର
ହଁ ଗୋଟ ଗୋଟେ ପୁଅ।
ହୁଁ ଆପଣଙ୍କର?
ଝିଅଟେ ପୁଅଟେ।
ହଁ।
ପୁଅର ପ୍ଲସଟୁ ହେଲାଣି। ସରିଲା।
ହୁଁ।
ଝିଅର ଅଟି ପ୍ଲସ୍ ଥ୍ରୀ ଥାର୍ଡ ଇଅର୍ ହେଲାଣି।
ହଁ। ଆମର ଭୁବନେଶ୍ୱରେ ଅଛନ୍ତି ବା।
ହଁ ହଁ।
ତମ ଗାଁ ରେ ଜନ୍ମାଷ୍ଟମୀ ଅଛି।
ହଁ ଅଛି ହଁ। ହଁଁ।
ହଁ ବସ କରଛ ନା କଣ?
ମୁଁ? ଏତେ ଗାଇ ଗାଁ ଗାଁ ମାନକରେ ଏମିତି କି ଏମିତି ନହିଁ ମ। ଟାଉନ୍ ମାନଙ୍କରେ ଭୁବନେଶ୍ୱର ରା ଆମେ ଥିଲୁ ଭୁବନେଶ୍ଵରରେ। ସେଠି ଟିକେ ବେଶୀ ଗାଁ ମାନ କ ହେମିତି
ହଁ ରହିବନି ପୁରା ଲଗାତାର କଥା ଆ ରହିବ। ଏଥର ଲଗାତାର କଥା ହେବା ଏ ଭୁବନେଶ୍ୱର ଥିଲେ ଯେ ପଳେଈ ଆସିଛ। ଏ ଏବେ ପଳେଇଚ ଗାଁକୁ ମାନେ ବୁଲିବାକୁ ନା ରହିଛ।
ନାଇଁ ଗାଁରେ ରଘୁବଂଶ ରହିଥିଲୁ ନା। ଏବେ ଗାଁ ରେ ମୋ ବାପା ବୋଉ ସବୁ ଶାଶୁ ବ ଇଏ ହେଇଗଲାଣି ଉଁ ତ ବୁଢା ବୁଢି ହେଇଗଲାଣି। ରୋଷେଇ କରିକ ଖାଇବାକୁ ଟିକେ ଅସୁବିଧା ସେତ ଲାଗି ପଳେଇ ଆଜିଲୁ ଗାଁକୁ ଆଉ। ପୁଅ ଗାଁ ରେ ପଢୁଛି ଆଉ ସିଏ ଅଛନ୍ତି ଭୁବନେଶ୍ୱର ରେ ଯାଉଛୁ କେତେବେଳେ କେମିତି ଯାଇଥିଲୁ ପୁରୀ ବୁଲିବା ପାଇଁ
ଯାଇଥିଲ?
ହୁଁ।
ସମୁଦ୍ର କୂଳ ଆଡେ ଯାଇଥିଲ?
ହଁ ସମୁଦ୍ର କୋଡ ସମୁଦ୍ରରେ ଗାଧେଇଲୁ ବୁଲା ବୁଲି ଆସିଲୁ ଆଉ।
ହଁ ସେଇଠି ବହୁତ ଭଲ ଲାଗେ ସମୁଦ୍ର କୂଳ ଏବେ ଯାଇଥିଲା?
ହୁଁ।
ଏବେ ବହୁତ ଭିଡ ଥିବ ହଁ ଠାକୁ କୁର ଦର୍ଶନ କରି ହେଲା?
ହଁ କରି ହେଲା ଏମିତି ଠେଲା ପେଲା
ହଁ ବହୁତ ଠେଲା ପେଲା ଆାମେ ବି ମଝିରେ ଯାଇଥିଲୁ ବହୁତ ଏମିତି ଠେଲା ବହୁତ ଠେଲା ପେଲା ଗୋଟେ ଥର ମୁଁ ଯାଇ ଆଗଲି ମୁଁ ମୁଦି ଫୁଦି କୁଡି କେଁ ଆଉ
କିୟା କହୁଛ ମନ୍ଦିରେ ଗୋଟେ ।
ମୋର ସିମ ହେଲା ସେଇଠି ମାନେ ଯୋଉଠି ଦ ର୍ଶନ କଲା କଣି ବୁଦ୍ଧା ଦଡ଼ା କରରେ କୁହନି।
ହଁ। ଆଁ ।।
ଶିବରାତ୍ରି ମାନେ ଜାଗର କର ହେଲା।
ଆଜ୍ଞା ମୁଁ ବି ଜାଗର କରେ।
ହଁ। ଜାଗର ମାନେ କମ୍ କଣ କହିଲେ?
ଜାଗର ଗର
କରୁଥିଲି ଏବେ ଯ ଦେହ ଖରାପହେଲା ଛାଡି ଦେଇଛି।
ହୁଁ।
ଉପାସ ର ନା ଖାଲି କ
ନା ମୁଁ ଜାଗର କରେ ରାତି ସାରା ମାନେ ରହେ ଉଜାଗର ହେଇକି। ମହାଦୀପ ଉଠିଲା ଯାକେ ଆଉ। ହୁଁ ହୁଁ ତାପରେ ଆସିଲେ ପଣା କରିକି ପିକି ସୋ କନ ସେତେବେଳଳେ ବାରଟା ଗୋଟେ ଦିଟା ଟାଇମ ହେଇଯାଏ।
ହଁ। ହଁ ଆଉ ହଁ ଆମେ ରହୁଛୁ ଭାଇନି। ରଥଯାତ୍ରାକୁ ଯିବ କଣ ବୁଲିବାକୁ?
ସାର ବାହାରିଚୂ ଯିବୁ ବୋଲି ଯେ ଏତେ ଭିଡରେ ଇଚ୍ଛା ହଉଛି କେତେ ହଉନି ଆଜି କେତେ।
ହେ ଛୁଆ ଆନେଇକି ହଁ।
ହୁଁ ହୁଁ।
ଗହଳି ତ ପ୍ରବଳ ହେବେ।
ହଁ ପା। ସେ କହିଲେ ଗାଁ ସେଇଟା?
ନାଇଁ ଭୁବନେଶ୍ୱର ଆମ ଗାଁ ତ ସେଇଆଡ଼େ। ଜାଇ କିି ନୂଆ ଗାଁ।
ନୂଆଗାଁ ଆମ ଏଇ ସମ୍ପ୍ରା ଆଦେ ନା?
ହଁ ହଁ ହଁ। ତମ ସମ୍ପଡ଼ା ନା?
ଆମର ଏଇଟା ସମ୍ପଡା ମୋ ଝିଅର ବାହାହେଇଛନ୍ତି ପା ମୋ ଯା ସ ମ୍ପଡା। ନୂଆଗାଁ ରୁ ଗୋଟେ ଭାଉଜ ଆମର ଆସିଛନ୍ତି।
ହଁ ସେଇ ତ ନୂଆ ଗାଁ ଆମର।
ନୂଆଗାଁ ରେ ମୋ ବଡ ବାପା ପୁଅ ବାହାହେଇଛି।
ନୂଆଗାଁପାଖାପାଖି ତ ସବୁ ସବୁ ପାଖାପାଖି। ଆଉ ତମର ଦୋଳ ପୁର୍ଣିମା ରେ କଣ ସେଇ କଥା ଦୋଳ ପୁର୍ଣିମା ରେ ତମର କଣ କର ପିଠା?
ହଁ ବେଲେ ବେଳେ ପିଠା ବଳେ ମତେ ତ ପିଠା ପଣା ମତେ ଏତେ ରୁଚେନି ମତେ ଏତେ ଜଣା ନାହିଁ ଆପଣଙ୍କୁ ଜଣା ଥିବ?
ମୁଁ ଆଗରୁ ଆସିନି ମତେ ଏବେ ସବୁ ସବୁ ଶିଖିଗଲେ ଏବେ।
ହୁଁ। ଏରେରେ ଗଲା କଣ କି ରଜ ଜଗଲା। ପୋଡ ପିଠା ତ ମତେ ଆସେନି ମୁଁ କଣ କରିବି? ଆସୁନି ମତେ। ଖାଲି ବାରାକୁ ଚକୁଳି ପିଠା ଗଟେ।
ହଁ ହଁ ଆଉ ଯୋଉଟା ଆସିବ ନାଉ। ଏଇ କାକେରା ସୁଜି କାକେରା ଆସିୁଛି ନା। ସୁଜି କାକରା।
ହଁ ସୁଜି କାକରା ମୁଁ କରେନି ମୁଁ ଯା କରିଦିଅନ୍ତି। ମୁଁ ଅଧିକ-ମୁଁ ଅଧିକ କରିପାରିବନି ବେଶି।
ଅ ହ।
କମ୍ କମ୍ କାମ ହେଲେ କରିଦିଏ ଆଉ ଅଧିକା ହେଲେ ଆକରିପାରେନି ହଁ ଏମିତି ହେଲେ କରିଦି ଦେବି ଆଉ। ଅଧିକା ଯୋଉ ସଧା ହ ଙ୍କା ହେଲେ। ଆମର ଏଇଡେ ବାଟାାଉଣ୍ଡା ହଉଛି ଯୋଉ। ମୁଁ ଏରା କରିପାରୁନି ବଉତ। ଅଟା ସୁଜି ମିଶେଇ କରୁ
ଓହୋ ହଁ ମୋତେ ସେ ଅଟା ସୁଜି ଆସେନି।
ଖାଲି ସୁଜିରେ।
ଦୁର୍ଗା ପୂଜାରେ ଆସଆଡେ ମାନେ ବୁଲିବା ଭୁବନେଶ୍ୱର।
ହଁ ଯାଏ ବୁଲିବା ପାଇଁ।
ହଁ ଏ ବର୍ଷ ଆଶିବ ବୁଲିବାକୁ
ଦେଖିିବା କଣ ହଉଛି?
ଏ ହେଁ ହଁ।
ଦଶହରାକୁ ଯାଉଛୁ ଶହେ ଆର ବର୍ଷ ଯାଇଥିଲୁ। ଭଲ ହଉଛି ସେଆଡା ଭୁବନଶର୍।
ହଁ‌।
ହୁଁ ହୁଁ।
ତମ ବାବୁ ଏଠି କଣ କରନ୍ତି?
ସେ-ଏ-ଏ ରାଜ ଲୋକ ନେ
ହଁ ଗାଡି ଚଲଉଛନ୍ତି।
ହୁଁ।
ହଁ ମଝିରେ ମଝିରେ ଆସିକି ଏ ଟ ଛୁଟି ଥିଲା ଏ ସ୍କୁଲ ସବୁ ଖୋଲିଗଲା।
ହୁଁ ପିଲାଙ୍କର ଖୋଲି ଆଉ କ ବୋଉ ଏମିତି କହୁଛି ଗାଁ ଆସୁଛି ମୁଁ ଯାଇପାରୁନି।
ଛୁଆ ପାଠ ପଢ଼ିଲେ, କୁଆଡେ ଯାଇହବନି ଆଉ।
ଟାଇମ୍ ଟିଉସନ ଯାଉଚିଁ। ଆଉ ଏକ୍ସଟ୍ରା ଟିୟୁସନ କର ବୋଲି ଭାବିଛି ଏବେ। ନବମ ହେଲାଣି ନା ଆଉ ତାକୁ ଆଉ ଗାଁ ଗଣ୍ଡା ବଲିଲଲେ ହବ।
ନା ଆଉ ଛୁଆ ପାଠ ପଢଲ କୁଆଡେ ଯାଇ ହଉନୁ ମ।
ହଁ ମ।
ମୁଁ ତ ସେ ଗାଁକୁ ଆମ ଘରଟେ ହେଇଯାଏ ବର୍ଷକୁ ଗୋ ବର୍ଷକୁ ଗୋଟେ ଥର ଯାଏ। ଶାଶୁ ଉଠିକି ଏଇ ଗୁରୁବାର ମାଣବସା ସେ ଟାଇମରେ ଯାଏ ସେତିକି। ତମର ଅଛି ନା ମାଣବସା।
ଆମର ଆମର ହଁ ଅଛି।
ତ ମାନ । ହ ।
ହଁ।
ହ ଆ ।
ମାଣବସା ଅଛି ଏ ଏ ମାର୍ଗଶିର ମାସ ରେ ମାଣଵସା ନା।
ହଁ ମାର୍ଗଶିର ମାସରେ। ତମର କୋଠରେ ଥିବ ବଲେ ତମେ ଯାହା ଔଷଧ ହ।
ହୁଁ ଦି ଜଣ ଆକ ରାତି ଗାଧେଇକି ଦି ଜଣ ଯାକ କରଛ ଆଉ। ଶ ହୁଁ ଗୋଟରେ ଥବେ ଗୋଟଟ ଆଛି କଣ ହାତୀ ଏକା ଦିଟା ହାତୀ ଏମିତି ଗୋଟେ ହଁ।
ମାଣ ବି ଦିଟା ଥିବ ନା ଆ
ନାଇଁ ଗୋଟେ ସବୁ ଗୋଟେ ଶାଶୁଙ୍କର ତ ଆଉ।
ମାନେ ଗୋଟେ ମାଣ।
ହଁ।
ଓହୋ ଆମର ଦିଟା ମାଣ ଗୋଟାକରେ ଚାଉଳ ଆଉ ଗୋଟାକରେ ଧାନ ବଢା ହୁଏ।
ହଁ ସେମିତି ତ ଅଛି। ଗୋଟା କରେ ଧାନ ଗୋଟେ ଆ ଚାଉଳ ରହେ ନିକି। ସେମିତି ତ ଅଛି।
ହଁ ଏବେ ତ ଏଇ ଗୁରୁବାର ତ ଶାଶୁ ଶ ଟା ଖାଇପାରୁନାହାନ୍ତି ଏବେ ଏଇଠି ପଠେଇ ଦେଇେସି ଆଉ କଣ କରିଵ। ଟିକେ ଖାଇପାରିବେ କି? ତାପରେ ଏ ଚଳ ତ କାହାକୁ ଦିଆହବନି।
କିଏ ଆଉ ଦିଆ ହବନି କି କେହି ବି ଖାଇବେନି? ଆ ଦିଆଯିବନି ତମେ ଖିରି ହଉ ପିଠା ହଉ ହ ମ
ଲେଉଟା ହେବନି।
ନା।
ଯଦି କରିବ ମଣ୍ଡା ପିଠା, ହଁ ଖିରି କରାହେବ ନହେଲେ ଖେଚୁଡି। ହଁ ବା କେତେ ଚାଉଳ ଆମକୁ ଦେଇଛନ୍ତି। ଆଉ ଏ ବହୁତ ହି ଭାରି ଝାମେଲା।
ଉଁ।
ମୁଁ ସେ ମାର୍ଗଶୀର ମାସରେ ଗାଁକୁ ଗୋଟେ ଥରେ ଯାଇଥିଲେ ଆଉ ଯାଇନି।
ଯାଇ ଥିଲି ମାର୍ଗଶିର ମାସରେ। ହୁଁ।
ସିଆ ବୁଢୀ ହେଇଲେଣି ତ ସେ ମାନେ ଆଉ ପାରୁନାହାନ୍ତି।
ଦେଖ ଟାଇମ ହେଇଯିବ।
ଓହୋ ଦଶ ମିନିଟ, ନା ହେଇନି।
ଆଉ ଦେଖୁଥାଅ ହେଲେ କରିଦବ ଆଉ।
ହଁ ହେଇଗଲା ବା।
କାଟିଦିଅ ମୁଁ ଆଉ ଥରେ ଆଉ ଥରେ କଲ କରିବି ମୁଁ ଆଉ।